କଣ କରିଥିଲେ?
ଏଇଠି ବସିଚି ଆପଣ?
ମୁଁ ଘରେ।
ଆପଣଙ୍କର ନେଟୱାର୍କ ନାହିଁ କି ଟିକେ ପଦାକୁ ଆସନ୍ତୁ।
ଅଛି ନେଟୱାର୍କ।
କଣ କହିଲେ?
ଏବେ ଆସିଲା?
ହଁ ଏବେ ଆସିଲା ହଁ ହଁ ଏବେ ଆସିଲା। ଆଜି ସକା ସକାଳୁ କଣ ଖାଇଥିଲେ?
ସକାଳୁ ପଖାଳ ଭାତ, ଅଣ୍ଡା ଭଜା, ଶାଗ ଭଜା
ଆଉ କଣ?
ସେତିକି ତ ଆଉ ଆଜି ଶନିବାର ଟା ଆଇଁଷ ଖାଇଦେଲା ମଣିଷ ଆଉ।
ଶନିବାରେ ବି ଆପଣ ଆଇଁଷ ଖାଉଛନ୍ତି ଶନିବାରେ ବି ଆ କଣ ଆଇଁଷ ଖାଉଚନ୍ତି?
ହଁ ଗୋ ଖାଲି ଗୁରୁବାର କୁ ଛାଡିଦେଲେ ଆଉ ସବୁବେଳେ ଖାଉଚି।
ଆଚ୍ଛା ଆଚ୍ଛା ମୁଁ ତ ସେଇ କେଁ ପଖାଳ ଭାତ ଆଳୁ ପୋଡା
ହୁଁ।
ପିଆଜ ମିକ୍ସିଚର ଆଉ ଦହି ଟିକେ ଖାଇକି ଆସିଥିଲି ଆଉ।
ଅହ। ଆ କୋଉଠି ଅଛନ୍ତି?
ଆଁ ମୁଁ ଏବେ ଅଫିସ୍‌ ରେ।
ଓହୋ କେତେଟା ରୁ କେତେଟା ଡିୟୁଟି ତମର?
ଆମର ଦଶଟା ରୁ ସାତଟା। ଦିନେ ଦିନେ ରା ତି ନଅଟା ବି ହେଇଯାଉଛି ଆଉ।
ଓହୋ ଏ ଠିକ୍ ନାହିଁ ଟାଇମ୍ ଟେବୁଲ୍ କେତେବେଳେ ଡିୟୁଟି
ହୁଁ ନାଇଁ ଡ୍ରାଇଭର ଲୋକଙ୍କର ଆଉ କଣ ଟାଇମ୍ ଟେବୁଲ୍ ଠିକ୍।
ଆଚ୍ଛା କୋଉ ଗାଡି ଆପଣ ଚଲୋଉଛନ୍ତି?
ହେଇ ଛୋଟ ଗାଡି।
ହଁ ହଁ ବୋଲର ଭାଟିକା।
ହଁ।
ଆ ରଜ କଣ କେମିତି ପାଳନ କରାଗଲା?
ରଜ ତ ଆମେ ପୋଡ଼ପିଠା ଖାଇକି ପାଳନ କଲୁ ଆଉ।
ହଁ ବୁଲାବୁଲି?
ହୁଁ ବୁଲିବାକୁ ଯାଇଥିଲୁ।
କୁଆଡେ?
ମାଲକାନ୍‌ଗିରି ଯାଇଥିଲୁ ବୁଲିବା ପାଇଁ।
ଆଉ।
ସେଠୁତ ବୁଲାବୁଲି କରିକି ଆସିଲୁ ଏକର ହେଠୁ ଆମର ଶରଣ ଶ୍ରୀକ୍ଷେତ୍ର ଯାଇଥିଲୁ।
ମାଲକାନ୍‌ ରେ କଣ ଭଲ ଭଲ ଜାଗା ଅଛି?
ମାଲକାନ୍‌ଗିରି ରେ ଆମର ବହୁତୁ ବହୁତୁ ଅଛି ଆମର ରାଣୀ ଟୁଡୁମାଁ ଅଛି। ଜଳପ୍ରପାଦ ହଁ ତାପରେ ଅଛି ଆମାକୋଣ୍ଡ।
ଆପଣ ।
କଣ କହିଲେ? ନେଟୱାର୍କ ଆପଣଙ୍କର ନାହିଁ କଟି ଯାଉଛି ଭଏସ୍‌।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
ହଁ ହରିଶଙ୍କର ବି ଯାଇଥିଲୁ। ଆ ଯୋଉ ଏତିକି ଆମର ମାଲକାନ୍‌ଗିରି। ଏଇ ମାଲକାନ୍‌ଗିରି କହୁଚି ବଲାଙ୍ଗୀରି।
ଆ ଆପଣଙ୍କର ନେଟୱାର୍କ ଭଲରେ ଆସୁନି।
ହ୍ୟାଲୋ ଏବେ ଆସିଲା? ହ୍ୟାଲୋ।